କଣ କରୁଚୁ? ହୁଁ
କଣ କରୁଚୁ ଏଇଠି ଅଛନ୍ତି ମୁଁ କଣ କରିବି।
ଆନ୍ତି ହଲରେ ବସି ତ ଆଉ।
ହୁଁ
ହୁଁ ଏଁ
କଣ କରୁସନ୍ତି ସମସ୍ତେ?
ଏଇଠି ବସିଚନ୍ତି ତ ଆଉ କଣ କରିବେ।
ହଁ କଣ ଖାଇଥିଲୁ?
ସେଇ ସକାଳେ ଭାତ ଖାଇଥିଲି ଏନୂଆ କିଛି ଖାଇନି ମ
ହୁଁ ଆଉ ରାତି ରୋଷେଇ କଣ? ରାତି ରୋଷେଇ କଣ?
ରାତିରେ ଦେଖିବା କଣ କରାହବ ଆଉ।
ହୁଁ କୋଉଠି ତୁ ରୁମ ରେ।
କଣ?
ରୁମରେ? ହୁଁ
ହ୍ୟାଲୋ।
ହୁଁ।
ହୁଁ ଆଉ ସମସ୍ତେ କଣ କରୁସନ୍ତି?
ମୁଁ ନାଇଁ ମ ଟ୍ୟୁଉସନ ଛୁଟି କରିକି ତଳକୁ କଲି ବରା, ଚପ୍ ଘୁଗୁନି ଖାଇକି ଆସିଲି ଆଉ।
ଓହୋ।
ହୁଁ
ଆବେ ଦିସା।
ବିଦିଶା ଏଇ ତଳେ ମୁଁ।
ହଁ
ଡୁଡୁଲି କଣ କରୁଚି? ନା ଚୁଚି।
ହଁ ହଁ ଏଇଠି ବସିକି ଖେଳୁଚି ମୋବାଇଲ ଦେଖୁଚି।
ମୋବାଇଲ ଦେଖୁଚି ସିଏ?
ହୁଁ ଇଏ ଆସିଲା କାଳୁ ଦିନ ଦେଖୁନେ ନହେଲେ ଦେଖୁଚି।
ଆଁ?
ଇଏ ଆସିଲା ମୋବାଇଲ ଫୋବାଇଲ ଦେଖୁନି ନହଲେ ଦେଖୁଛୁ ବସିକି।
କାନ୍ଦୁଛି ନହେଲେ?
ହୁଁ ସେ ବି ଛୋଟବେଳୁ ଗୋଟେ ମୋବାଇଲ ପାଗଳ ହେଇଗଲାଣି ଏବେ।
ହୁଁ।
ବର୍ଷା ଏବେ ହଉଛି?
ହୁଁ।
ଇଆଡେ ବି ପ୍ରବଳ।
ହଁ ପା।
ହଁ।
ଭାଇ କଣ ଆଜି ଯାଇନାହାଁନ୍ତି ନା କଣ ଅଫିସ୍?
ହଁ ଆସିଲେ ବା ଚାରଟା ବେଳକୁ, ଆସିଲେ ଖାଇକି ବସିଛନ୍ତି। ବର୍ଷା ହଉଛି ଆଉ କୁଆଡ଼େ ଯିବେ, ସେଇଥିପାଇଁ ଅଛି ତ ଘରେ ଆଉ।
ହୁଁ।
ହଁ।
ଆଉ ତମ ଶାଶୁ କୁଆଡେଗଲେ?
ଶାଶୁ ଏଇଠି ବସିଛନ୍ତି।
କାଇଁ ମ ଦେଖାଗଲାନି ତ ସେ କୋଉଠି ବଇଛନ୍ତି?
ଏଇ ସୋଫାରେ ବସିଛନ୍ତି ମ। ଇଏ ତ ଫୋନ୍ କରୁଛନ୍ତି।
ହେଁ?
ଇଏ ପା ଫୋନ୍ କରୁସନ୍ତି।
ମାମୁନ୍ ଦିଦିଙ୍କି ଡାକି ଦଉନୁ ନହେଲେ।
ସେ ଏଇଠି ଘର ଓଳଉଛନ୍ତି ଧୂପ ଦେବେ ତ।
ଓହୋ। କେତେ ଜଲ୍ ଡ୍ୟୁଟି ଗଲେଣି କି, କି ଆସିଲେଣି?
ମାନେ ଡ୍ୟୁଟିରେ ଥାଇକି ବି କଥା ହେଇ ହବ।
ଓହୋ।
ହୁଁ ବର୍ଷା ଦେଖୁନୁ ଜୋରରେ ଛେଚିଲାଣି।
ହଁ ପା ଇଆଡ଼େ ବି ତ ହଉଛି। କଣ କରିଆ।
ଆଉ ଗୁଲୁରି କି ଦେଖିଲୁ?
ନାଁ ତାକୁ ଦେଖିନାହିଁ।
ଅଁ ହଁ।
ତାକୁ ମୁଁ ଦି ଦିନ୍, ତିନ୍ ଦିନ୍ ହବ ଦେଖିନି।
ହୁଁ।
ହୁଁ।
ଏବେ ଦେଖୁନୁ ଇଆଡ଼େ ଜୋରରେ ଛେଚିଲାଣି ବର୍ଷା। କଣ କରିବୁ କହିଲୁ? ଏ ବର୍ଷାରେ ବି କାହାକୁ କଣ କହିବୁ ଟିକେ ଆଣିଦବାକୁ ଖାଇବାକୁ ଭଲ ହୁଅନ୍ତା ଯେ, କାହାକୁ କହିବୁ? କିଏ ଆଣିଦବ ମ ବର୍ଷ୍ ର୍ଷାରେ କିଏ ଘରୁ ବାହାରିବ କି ଆଗ।
ଯାହା ନିଜେ କରିକି ଖାଇବ।
କିଏ କରିବ ମ ଏନ୍ତିଆ ପାଗରେ? ଘରେ ବସିବ ରୁମରେ ନା ଚୁପ୍ କିନା, ଏଇଠି ବସିକି କରିବ ରୋଷେଇ ଘର କରିବ ଖାଇବ। ହେତ ସେ ଖାଇବାରେ ଇଣ୍ଟରେଷ୍ଟ୍ ବି କମି ଯାଇଥିବ, ଯାହା ଖାଇବାକୁ ଇଚ୍ଛା ହଉଥିବ।
ହୁଁ। ମୁନ୍ ନାନୀ କଲ୍ କରିଥିଲା?
ହଁ ମୁନ୍ ନାନୀ ଦିପହରେ କଲ୍ କରିଥିଲା କଥା ହେଇଥିଲି।
ହୁଁଁ। ହୋଉ।
ହୁଁ। ଆଉ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି।
ହଁ ସେ ଆଉଥରେ କଲ୍ କଲାଣି।
ମାମୁନ୍ ଦିଦି କି ଡାକି ଦୋଉନୁ ନହେଲେ।
ହୁଁ କଣ କରିବି କହିଲୁ?
ଡାକି ଦଉନୁ ମାମୁନ୍ ଦିଦି କୁ।
ନାଁ ମ।
ହୁଁ।
ଆଉ କୁଆଡ଼େ ବୁଲାବୁଲି କରିବାକୁ ଜାଇନ ଅପା? ଅନ୍ତିଆ ବର୍ଷା ପାଗରେ କିଏ କୁଆଡ଼େ ଘରୁ ବାହାରିବ।
ହଁ ବା।
ରଥଯାତ୍ରା ଟିକେ ରଣପୁର ପଳା ସମସ୍ତେ ବୁଲିକି ଦେଖାଦେଖି କରିକି ଅପାଘରେ ବୁଲାବୁଲି କରିକି ଆସିବ।
ହଁ ଦେଖିଆ କଣ ହୋଉଚି।
ରଣପୁରରେ ତ ବଢିଆ ହୋଉଚି ପୋଲିସ ଫୋର୍ସ ଯାଉଚନ୍ତି ଜଗିବାକୁ ଗହଳି ହେଇକି ଇମିତିଆ ହୋ ଉଚି ଜେ
ହୁଁ। ଦେଖିଆ ଆଉ କଣ ହୋଉଚି।
ହୁଁ। ଆଉ ତୋ ଦେହ ଭଲ ଅଛି?
ହଁ ଭଲ ଅଛି ମୁଁ।
ଗୋଡଟା କମିଲା।
ହଁ କମିଚି ଟିକେ ଆଉ।
ଅ ହଁ।
ହୁଁ ହୁଁ।
ହଁ ପରା ଏମିତିଆ ବର୍ଷା ହୋଉଚି ଯେ ମୁଁ କୋଉଦିନ ଭାବୁଥିଲି ଟେ ଯିବି ବୁଲାବୁଲି କରିକି ଆସିବି ବୋଲି ସବୁ କିଣା କିିଣି କରିକି ଯାହା ଜିନିଷ ପତ୍ର ଏମିତିଆ ପାଗରେ କି କୁଆଡେ ଘରୁ ବାହାରିବ ଯେ ଯିବ।
କମୁ ବର୍ଷା ଟା ଯିବି ନା।
ହଁ।
ଆଉ ଆର ମାସ ଗଲେ ତାର ମାସ ଖୁଦରୁକୁଣି ନୁହଁ?
ହୁଁ।
ସବୁ ପିଲାଙ୍କୁ କହିକି ଆଗୁଆ ସବୁ କରିଦବ ହେକା।
ପିଲା କିଏ କି ଆମେ ଧନିବାର ମୋର।
ଆର ବର୍ଷର କେତେଟା ଦୁଗୁଡ଼ି ଖଣ୍ଡେ ଅଛି ତ।
ମାନେ ଦୋଉଡି ରା ମୁଁ କରିଥିଲି ବୋଧେ?
ହଁ ବୋଧେ। ହେରା ଅଛି ଯୋଉରା ବୋଇତ ବନ୍ଦାଣ ରେ ସବୁପାଳି କରିଦୋବୁ।
ହୁଁ।
ହୁଁ।
ରାତିରେ ଫୁଣି ରୋଷେଇ ହବ ରୁଟି ହବ। ରୁଟି ହବ ଆଉ ଯାହା ତରକାରୀ ହବ।
ହୁଁ। ହଉ, ଆଉ।
ହଁ। କଁ କରିବ କହିଲ ଏଇଡା କୁ ଏତିଆ ପାଗକୁ ପୁଣି ମୋ ଦେହ ଖରାପ ଯେ ମୁଁ ଆଡେ ଉଠିବାକୁ ମନ ହଉନି ଏରା କିଏ କରିବ ମ ମୋର ବସିକି ରୁଟି ଫୁଟି।
ହୁଁ।
ମତେ କିଛି କରିବାକୁ ମନହଉନି ହେଟା ମୋ ଦେହଟା ଆଜି ବି ଅଧିକ ଖରାପ ହେଇଯାଇଛି ମତେ ଭଲ ଲାଗୁନି ମୋ ଗୋଡ଼ ହାତ ତ ବିନ୍ଧା ହଉଛି ଖାଲି ଗୋଡ ଆଡୁ ମରି ମରି ଗଲା ଭଳିଆ ଲାଗୁଛି।
ହୁଁ। ଦେଖେ ସିଏ ନହେଲେ କରିବେନି।
ହୁଁ। ବିଦିଶା ତାକୁ କେବେଠୁ ଭିଡିଓ କଲରେ ଦେଖିନି ତାକୁ ଆଉ ମୁଁ।
ହଁ ସେ ତ କୁଆଡେ ବୁଲୁଚି ସ୍କୁଲ ଯାଉଚି।
ହୁଁ।
ସେଆ ପରା ତାକୁ ମୁଁ ଆଉ କୋଉଦୁନୁ ଦେଖିନି। ଆଉ ସବୁ ପଢା ପଢି କଲାଣି?
ସିଏ ୱାନ୍ ଟୁ ସେଭେନ ଯାଏଁ ସ୍ପେଲିଂ ଲେଖୁଛି ଅରଟ ଆତ ହକା ଚଅ ଛଅ ଯାଏଁ ଲେଖୁଛି।
ହୁଁ।
ହୁଁ। ଆପଲ ବଲ ହେଗା ଲେଖୁ ଚି ତ?
ଓହୋ।
ହୁଁ।
ସେଇଆ ପରା ସବୁ ତ ଲେଖିଲାଣି ଆଉ।
ହୁ ସନ୍ଧ୍ୟା ଦଉଛ ଏତେ ଲେଟ କୁ।
କଣ?
ମୁଁ କହିଲି ସନ୍ଧ୍ୟା କ ଏତେ ଲେଟ କୁ ଦୌଚ?
ସନ୍ଧ୍ୟା ବେଳ ତ ଏବେ ଯାଏବି ସନ୍ଧ୍ୟା ହେଇନି ମେଘୁଆ ପାଗ କରିଛି ବୋଲି ଦେଖାଯାଉଛି ଏମିତି।
ହୁଁ।
ସନ୍ଧ୍ୟା ଏଇଥିପାଇଁ ଦିଆ ହେଇଯାଉଛି ଆଉ।
ମୁଁ ସୋମବାରେ ବର୍ଷା ହଉ କି ଯାହା ହଉ କଲେଜ ଯାଇତେ ହେଲେ ଯିବାକୁ ପଡିବ।
ଆଉ ପରୀକ୍ଷା ପାଖେଇ ଲାଣି ଆଉ ନଗଲେ ପରୀକ୍ଷା ବିଷୟରେ କେମିତି କଣ କହିବେ କି କଣ କେମିତି ଜାଣିବ ହେରା।
ନାଇଁ ମୁଁ ପ୍ରାକ୍ଟିକାଲ ଟା ବାଇଣ୍ଡିଙ୍ଗ କରିବି।
ହୁଁ।
ତାପରେ ଯିବି ଖାତା ପେପର ଉକା ଆଣିବାର ଅଛି।
ଓହୋ।
ହୁଁ।
ହଉ ଆଉ।
ହୁଁ।
ମୁନାନ ତତେ କଲ କରିଥିଲା? ରାତିରେ ରୁଟି ବୋଉଙ୍କର ମୋର ଖାଇବୁ ଯେ ମୁ ଦେଖିବା ମୋ ଦେହ ତ ଭଲ ଲାଗୁନି ମୁଁ କରିପାରିବି କି ନାଇଁ କେ ଜାଣି ଜାଣିପାରୁନି କିଛି। ବର୍ଷା ତ ଆଜି ଦିନ ସାରା ଛାଡିବା ନାହିଁ ଘର ତ ଆଡେ କେତେଟା ଜାଗାରୁ ପାଣି ଗଳୁଛି ହାଡେ। କଡୁ କଡୁ ନଥିଲା ଏବେ
ଆମର ତ ନାଁ ନାଉରୀ ଖେଳୁଛି।
ହୁଁ। ହଁ ହଉ ଆଉ। ହଉ ରଖିଦେ।
ହଁ ରଖୁଛି।
ହୁଁ।